ଉ ହଁ ମ୍ୟାଡ଼ାାମ ନମସ୍କାର। କଣ କରୁଛନ୍ତି? ଏଇ ବସିଥିଲି ଛାତ ଉପରେ ତମେ କଣ କରୁଛ?
ହଉ ମୁଁ ବସିଛି।
ଆଉ ଆଜି ଖାଇଲ କଣ?
ହଁ କେତେବେଳେ
ଏ ଖରା ବେଳେ ହଁ ହଁ ଗାଧୁଆ ବେଳେ।
ଗାଧୁଆଳୁ ଖାଇଲି ଭାତ ପୋଟଳ ଆଳୁ ତରକାରୀ କଲରା ଆଳୁ ଭଜା ଆଉ ଝୁଡଙ୍ଗ ଆଳୁ ଭଜା
ହୁଁ
କଣ ଆଉ ଗୋଟେ ଥିଲା ସନ୍ତୁଳା ଆଉ ଗୋଟେ ଫୁଲ କୋବି ଆଳୁ ଭଜା ବାସ ଏତିକି।
ଏତିକ ଖାଇଲ ଆଉ ଇଭିନିଂ ରେ କଣ କରୁଛ?
ଆଲ ସନ୍ଧ୍ୟା ଦେବି ବୋଲି ଧୋଇ ଧୁଆ ହେଇକି ଶାଢୀ ଚେଞ୍ଜ କରିକି ଆସିକି ବସିଛି ଟାଇମ ହେଲେ ସନ୍ଧ୍ୟା ଦିଆ ହ ବ ଘରେ ଖରିକି ହି ପୋଛି ପୁଛା କି ଆସିକି ବସ
ଆଚ୍ଛା। ଆଉ ରାତିରେ କଣ ଡିନର ପ୍ଲାନିଂ ଅଛି?
ରୁଟି ସହ ଦେଖିବା ଡାଲମା ନହେଲେ ଭଜା ଆଉ କଣ କରିବା।
ଆଉ ଆଜି ଜଗନ୍ନାଥଙ୍କର ସ୍ନାନ ପୂର୍ଣ୍ଣିମା ଦେଖିଲେ।
ହଲେ ଦେଖିଲି ଏଠି ନହେଲେ ହୁଏନି ତାଙ୍କର। ନାଇଁ ତାଙ୍କ ଗାଁରେ ହୁଏନି ଆମ ଗାଁରେ ହୁଏ।
ଆଚ୍ଛା ଆଉ ମନ୍ଦିର ଫନ୍ଦିର ଯାଇନାହାନ୍ତି କୋଉଠିିକି?
ହ ନାଇଁ ମ ମୋ-ମା ମନ୍ଦିର ଯିବିନି ବର୍ଷା ହେନି କଣ ଯାଆନ୍ତିନି ଶିବ ମନ୍ଦିର।
ଆଚ୍ଛା ଆଉ ଏ ଟିଭିରେ ଯାହା ଦେଖୁଥିବେ ପୁରୀ ମନ୍ଦିରର ଦୃଶ୍ୟ। ସେ ସବୁ ଆଉ କେମିତି କଣ ହେଲା ସବୁ ଦେଖୁଥିବେ ଆଉ।
ଆସୁ
ମୁଁ ବି ଆଜି ଯାଇଥିଲି ମନ୍ଦିର ଯାଇକି ଏଇ ଆମର ପାଖରେ ଯୋଉ ମନ୍ଦିର ଜଗନ୍ନାଥ ମନ୍ଦିର।
ହୁ ହୁ
ହୁଁ ଯାଇକି ବୁଲାବୁଲି କରିକି ଦର୍ଶନ କରିକି ଆସିଲି ମନ୍ଦିରରୁ। ହଁ ଠାକୁରଙ୍କର ସ୍ନାନ କହୁଥିଲା ଆମର ଏଠି କଣ ନା ମାନେ ସବୁ ଜାଗାରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଥାନ୍ତି। ଆମର ଏଠି ଗୋଟେ ଜଗ ଜଗନ୍ନାଥ ଅଛନ୍ତି। ଛୋଟ ଛୋଟ ମୂର୍ତ୍ତି ଜଗନ୍ନାଥ ବଳଦ୍ର ସୁଭଦ୍ରା ଅଛନ୍ତି। କିନ୍ତୁ ବଡ ଠାକୁର ଗୋଟିଏ ଅଛନ୍ତି।
ଖାଇ
ଆମର ଏତେ ଆଗରୁ ଅଛନ୍ତି।
ଓ ହୋ।
ରଥଯାତ୍ରା ହୁଏ।
ଆମର ଆମ ଘରେ ହୁଏ ଏଠେ ହୁଏନି ଶାଶୁଘର ହୁଏନି ବାପା ଘର ହୁଏ।
ଆଚ୍ଛା ଶାଶୁ ଘରେ କିଛି ହୁଏନି।
କାଇ ଭ ଏ ତ ରଥଯାତ୍ରା ଏଇ ଗାଁ ରେ ତୁ ହୁଏନି ଗାଁ ପାଖରେ ହୁଏ। ରେ
ଆଚ୍ଛା। ନା ମୋର ଏଠି ହୁଏ ରଥଯାତ୍ରା ବି ହୁଏ ସେଇ ଠାକୁରଙ୍କ ରାଜ ସ୍ନାନ ଯାତ୍ରା ହଉଥିଲା ତାପରେ ରଥ ଯାତ୍ରା ବି ହୁଏ।
ହଁ।
ସେଇ ଆମର ଗୋଟିଏ ରଥ ଗୋଟଏ ରଥରେ ଜଗନ୍ନାଥ ବସନ୍ତି ଆଉ।
ଓ ହୋ। ଆଉ ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ ସୋୟାବିିନ ତରକାରୀ ଶାଗ ଭଜା ପୋଟଳ ଭଜା ଆମ୍ବ ଏଇ ସବୁ ଖାଇଥିଲି ଆଉ। ହଁ ଖାଇ ପିକି ଆସିକି ଗୋଡ ହାତ ଧୋଇକି ଟିକେ ବସିଥିଲି ଛାତ ଉପରେ। ମୁଁ କଲ୍ କରେ
ହୁଁ-ହୁଁ।
ସାଙ୍ଗ ଫ୍ରି ହଉନି ବୋଲି ଟିକେ କଲ୍ କରି ପଉନି କଠି ମୁଣ୍ଡ ଏବେ ଟିକେ ଫ୍ରି ହେଲେ ଟିକେ କଲ୍ କରେ ରାତିରେ ଯଦି ଆପଣଙ୍କ ମା ଯଦି ଫ୍ରି ଥିବେ କଥା ହେଇଯିବି। ହଁ ଏନ ମଣ୍ଟିିକ ଏବେ ଟିକେ ଫୋନ୍ଟା ଲଗେଇଦିଏ ଭାଉଜ କଣ କରୁଛନ୍ତି, ଭାଉଜ ମୋର ବହୁତ ଭଲ ଭାଉଜଟେ
ହେଁ ହେଁ ହେଁ।
ଭାଉଜଙ୍କ ଭୟସ ଟା ଆହୁରି ଭଲ କିନ୍ତୁ ସତରେ ଆପଣ ଯେମିତି ଆପଣ ତା ମାଆ ବି ବହୁତ ଭଲ ଦିଇ ଜଣ
ହୁଁ।
ସେ ବି ଆପଣଙ୍କୁ ବହୁତ ଭଲ ପାଉଛନ୍ତି ବି
ଆରେ ଆମେ ଦି ଜଣ ପା ଗୋଟିଏ ଗାଁରେ
ଗୋଟିଏ ଗାଁରେ ହଁ ତମର ଲଭ୍ ମାରେଜ ହେଇଥିଲା
ହ
ହଁ। ଭଲ ଆଉ ଯାଅ ଗୋଟଏ ଗାଁରେ ହେଲେ ବି ଏମିତି ଖୁସିରେ ରହିଲେ ଭଲ ନା ଆଉ
ହୁଁ।
ହୁଁ ଆଉ
ଆଉ କଣ ସବୁ କୁହ ଆଉ ସବୁ କୁଆଡେ ସବୁ ଗଲଣି ବୁଲିବାକୁ ନା ଯାଇନ
ଆରେ ଖାଲି ପୁରୀ ବୁଲିକି ଆସିଛୁ ଆଉ ଯାଇନି କୁଆଡେ
ଆଛା ଖାଲି ପୁରୀ ଯାଇଛ ଆଉ କେତେବେଳେ ମ୍ୟାରେଜ କରିନଥିଲ କୁଆ ଯାଇଥିଲ କୁଆଡେ ସବୁ ଯାଇଛ?
ସେ ନ କଲେ ଗୁଲବୁତ ତ ବହୁତ ଜାଗା ଯାଇଛିଉ ମାଷ୍ଟି୍ର କଲା ପରେ ତ ଏବେ ମାସେ ହେଲା ଆମର ବାହାଘର ହେଇଛି
ଆଛା।
ଦେଖିବା ଆଗକୁ ଯଦି କୁଆଡେ ଯିବା ବର୍ଷା ନାହିଁ ହଉନି କାଲି ହେଇଥିଲା ପ୍ରବଳ
ଆଚ୍ଛା ଆମର ଆମର ଆ ଟୋଟାଲ ବର୍ଷା ନାହିଁ ଖାଲି ଆଜି ଟିକେ ବର୍ଷା ପାଗ ଦେଇଛି କିନ୍ତୁ ବର୍ଷା ଟୋଟାଲି ବି ନାହିଁ ଗରମ ବହୁତ ଜୋର ହଉଛି ବହୁତ ଗରମ ଆଜି ହଉଛି ଆଉ ଗରମକୁ ସ୍ନାନ ଉଁ ଏଇ ଦେବ ସ୍ନାନ ପୂର୍ଣ୍ଣିମାରେ ତ ଆମର ବର୍ଷା ହୁଏ କାହିଁ ଆମର ତ ଏପଟେ ବର୍ଷା ହେଇନି ପୁରୀରେ ହେଇଥିବ କଣ ନହେଲେ ବି ଲୋକଙ୍କ ଉପରେ ପାଣି ପକେଇଥିବେ ହଁ ବର୍ଷା ଟା ଉଠେଇଛି ବର୍ଷା ଟା ହବା କଥା
ହଁ ସ୍ନାନ ପୂର୍ଣ୍ଣମାରେ ଯାହେଲେ ଟିକେ ବର୍ଷା ହେବା କଥା
ହଁ ନା ମୁଁ ଜଣା ପଡୁନି
ହଁ।
ଜଣା ପଡୁନି ବର୍ଷା ହବ ବୋଲି ଦେଖାଯାଉ କଣ ହଉଛି।
ମୁଁ ଧୋଇ ଧାଇ ସନ୍ଧ୍ୟା ଦେବି ବାହାରୁଛି ଜଣେ ଏଠି ଡେେ କରୁଥିଲେ ତ ମତେ ବୋଉ କହିଲେ ଯାଇକ ବାହାରେ ଏ ବ ସେଠି ବସିକି ଆ
ହଁ ହଁ ବାହାରେ ବସ ଯେତେ ଭଲ ଲାଗିବ ଆଉ ଆଉ କଣ ସବୁ ଆଉ ସବୁ ତମର ଭଲ
ହ ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଏଇ ବସିଛନ୍ତି। ବୁଲୁଛନ୍ତି କି ସବୁ ଛୁଆ ସବୁ ଖେଳୁଛନ୍ତି ଉଠିକି ଟ୍ୟୁସନ୍ ଯିବେ। ହଁ ଆମର ଏଠି ଗୋଟେ ଗୋଟେ ଜାଗାରେ ସନ୍ଧ୍ୟା ଦେଲେଣୀ।
ହ
ଆମର ଏଠି ଏବେଠାରୁ ଗୋଟେ ଗୋଟେ ଜାଗାରେ ସନ୍ଧ୍ୟା ଦେବା ଷ୍ଟାର୍ଟ କରିବେ ସାଢେ ଛଅଟା ଯାଏଁ ଆଉ
ହଁ ଆମର ବି ତ ସେଇଆା
ଆଉ ଟିକେ ପରେ ମନ୍ଦିରରେ ଦିଆହବ ସନ୍ଧ୍ୟା। ମନ୍ଦିର ଘଣ୍ଟ ବାଜିବ ଆଉ। ନା ମ ଏଠି ଠାକୁରାଣୀଙ୍କ ମନ୍ଦିର। ଜଗନ୍ନାଥ ମନ୍ଦିର ଅ ଅଛି ଆମର ଲକ୍ଷ୍ମୀ ବରାହ ମନ୍ଦିର, ସେଠି ଜଗନ୍ନାଥ ମନ୍ଦିର ଅଛି ସିଏ ଟିକେ ହିଁ ପଛରେ ଦିଆ ହବ। ବାକି ଏବେ ଦିଆହବ ଆମ ଗାଁ ମନ୍ଦିର ଦିଆହବ। ଆଉ ତମକୁ ସବୁ ପାହାଡ ଝରଣା ଏମତି ଜାଗା ସବୁ ଭଲ ଲାଗେ?
ବହୁତ ହି ଭଲ ଲାଗେ।
ମତେ ତ ବହୁତ ସେସବୁ ପସନ୍ଦ ବହୁତ ବଢିଆ ଲାଗେ। ମୋର ବହୁତ ଇଚ୍ଛା ବେଳେବେଳେ ଯାଇ ସେ ସବୁ ଜାଗାରେ ରହିକି ନେଚରକୁୁ ପୁରା ଫିଲ୍ କରିବା ପାଇଁ ବହୁତ ଇଚ୍ଛା।
ଆମର ଏଇଠି ପାଖରେ ପାହାଡ ଅଛି, ତମେ ତାହେଲେ ଆସ ବୁଲିକି ଯିବ।
ହଁ ସତରେ
ଆଉ ପାହାଡ ତଳେ ଗୋଟେ ପାର୍କ ବି ଅଛି।
ଆହୁରି ବଢିଆ ଆହୁରି ବଢିଆ ଆହୁରି ବଢିଆ ଲାଗିବ। ଭଲ ଲାଗେ ପା ପାହାଡ ଜାଗାରେ ସବୁ ପାହାଡ ଥିବ, ଝରଣା ଥିବ, ସେମିତି ଜାଗାରେ ରହିଲେ
ଆରେ ଆମର ଏଠି ଝରଣା ବି ଅଛି।
ହଁ। ବହୁତ ଭଲ ଲାଗିବ ସେସ
ହୁଁ।
ଆଉ ସବୁ କଣ କୁହ? ଆଉ ମା କଣ କରୁଚନ୍ତି?
ସେ ଯୋଉ ଜଣେ କିଏ ଏଠି ମରିଗଲେ ତ, ସେ କ ଫୋନ କରିକି କାହାକୁ କହୁଛନ୍ତି?
ଆଚ୍ଛା କିଏ ମରିଗଲେ?
ଆ ଘର ପାଖରେ କିଏ ଜଣେ ମୁଁ ଜାଣିନି?
ଆଚ୍ଛା ଆଚ୍ଛା।
ହଁ ସେଇଥିପାଇଁ ସନ୍ଧ୍ୟା ଦିଆ ହେଇନି। ସେଇଥିପାଇଁ ବସିଲି ଆସି ବାହାରକୁ ଗଲେ ସନ୍ଧ୍ୟା ଦେଏନା ଆଉ।
ହଁ ସିଏ ତ ନ ଉଠିଲା ପର୍ଯ୍ୟନ୍ତ ଆଉ ସନ୍ଧ୍ୟା ଦିଆହବ
ତାଙ୍କର ଘରେ କେହି ନାହାଁନ୍ତି ସବୁ ମେଡି
ଆଉ ତମର ଯଦି ବି ସେଠି ବି ଯୋଉ ଚ କଡା ଯଦି ଲାଗିଥାଏ ବିି ତାହେଲେ ବି କିଛି କରି ହବନି।
କଣ ଲାଗିଥାଏ?
ଯୋଉ ମାନେ ଘରକୁ ଘର ଯୋଉ ଲାଗିଥାଏ ସେଇ ଏରିଆ ହଁ। ଯଦି ଲାଗିଥାଏ, ତାହେଲେ କିଛି ଖାଇବା ପିଇବା କିଛି ବି ଚାହା ବି କରିପାରିବେନି। ଆମର ତ ସବୁ ଏପଟେ ଏଇ ସବୁ ନିୟମ ଅଛି କିଛି କରିହବନି।
ଆମର ସେ ଘର ପାଖରେ ଜଣେ କ୍ଷୀର ବସେଇଥାନ୍ତେ ବା ଆଣିକି ରଖିଦେଇ ଗଲେ ଫ୍ରିଜରେ। କହିଲେ ଆଉ କିଛି ତ ଲାଗିବନି ଗ୍ୟାସ୍।
ହଁ।
ଆ ଆଉ ନିଜ ଲୋକ ସିଏ? ତାହେଲେ ମୋର ଏଇଟା ଫାଷ୍ଟ୍ ଟାଇମ୍ ଆମ ଘରେ ମୋର କେବେ ଏମତି ହେଇନଥିଲା।
ଆଚ୍ଛା। ଆ ତ ସେ କଣ ଭାଇଆ ନା ଏମତି ଅଲଗା?
ଆଉ ଭାଇଆ ନା କଣ ଅଲଗା? ଓହୋ।
ଭାଇଆ?
ହୁଁ। ମୋର ଏଇଟା ତାହେଲେ ଫାଷ୍ଟ ଟାଇମ, ଆମର କେବେ ହେଇନଥିଲା ଏମତି।
ହଁ ଭାଇଆ ହେଲେ ତ ପାଳିବେ, ଯାହାହେଲେ ବି ଭାଇଆ ଯଦି ହେଇଥିବ ପାଳିଆକୁ ପଡିବ। ଆଉ ଆ ଭାଇ କଣ ଡିଉଟି କି ଯାଇଛନ୍ତି?
ହଁ ସେ ଡିଉଟି କି ଯାଇଛନ୍ତି ଆସିଲେ ଏଗାର ଟା।
ଆଛା ଆଉ ତମର ତ କେ ନଣଦ ବି ନାହାନ୍ତି ନୁହେଁ? ମା କାଲି କହୁଥିଲେ କହିଲେ ମା କାଲି କହୁଥିଲେ କହିଲେ ସିଏ ମୋର ଝିଅ ସିଏ ମୋର ସବୁ କିିଛି ସିଏ ମତେ
ଯେମିତି ରଖିବ ମୁଁ ତାର ଏବେ ମାନେ ସବୁ କିିଛି ସିଏ ମୋର ସବୁ କିିଛି।
ନା ନା ତାଙ୍କ ଝିଅ ନାହିଁ ମୋର ଦିଅର ଅଛନ୍ତି।
ହୁଁ। ହଁ କହୁଥିଲି ଦି ପୁଅ ଝିଅ ନାହାନ୍ତି କେହି। କହିଲେ ମୋର ଝିଅ ବି କଣ ହବ ମୋର ତ ଝିଅ ଆସିଗଲା ମୋ ପାଖକୁ।
ହୁଁ
ହୁଁ ଏମିତି ସେମିତି ଏଇ ସବୁ କଥା କହୁଥିଲେ ଆଉ। ତାହେଲେ ମୋ ତା ଝିଅ ହେଇଗଲା ମୋ ପାଖକୁ ମେ ହଁ ଦି ଜଣ ମା ଝିଅ ପ ପୁରା ଖୁସିରେ ସାରା ଜୀବନ ରୁହନ୍ତୁ। ମାଙ୍କର କଣ ଦେହ ପା ଖରାପ ରହୁଛି। ମାଆଙ୍କର କଣ ଦେହ ପା ଖରାପ ରହୁଛି।
ହଁ ହଁ ତାଙ୍କ ଏଇ ଯୋଉ ଆଣ୍ଠୁ ଗୋଡ ପାଖରେ ଗୋଟେ ଏଇ ଯୋଉ ଅଣ୍ଟା ପାଖରେ ଗୋଟେ ହାଡ ଟିକେ ଗ୍ୟାପ ହେଇଚି ତ ସେଟ ତ
ହଁ। ଏବେ କଣ ଖାଲି ବସିବ ନା କଣ? ମାନେ ଏବେ ଖାଲି ବସିବ।
କିଏ?
ତମେ।
ହଁ ବାହାରେ ବସିଛି ଦେଖିବା କଣ ହଉଛି। ତାଙ୍କର ସବୁ ବା ନାହାନ୍ତି କି ସବୁ ମେଡିକାଲ ପଳେଇଛନ୍ତି ନା। ଆଉ ତାଙ୍କ ନା
ହଉ ହଉ ହଉ ମୁଁ କାତିକି ଆଉଥରେ ଲଗଉଛି।